ହ୍ୟାଲୋ ଜ୍ ଜୟଗୁରୁ।
ଜୟଗୁରୁ କଣ ଆଜ୍ଞା ଆଣ୍ଟି।
ଆଉ କଣ କରୁଛୁ?
ଏଇ ବସିଥିଲି।
ଆଉ ରୁଷେଇ ସାରିଲୁଣି?
ଆଜ୍ଞା।
ହଉ କଣ କଣ ରୁଷେଇ ଶିଖିଲୁଣି ତଥାପି?
ଭାତ ଡାଲମା ଖଟା ସୋୟାବିନ୍ ଯାହା
ମାନେ ଭାତ ଭାତଟା ବି ରୋଷେଇରେ ନେଇ ଯାଉଛୁ ନାଇଁ ଭାତ ତ ସହଜରେ ହବ। ହଉ ହଉ। ଶସ୍ତା ରେ ନେଇ ସାରିଲୁଣି।
ଆଜ୍ଞା ଆଣ୍ଟୀ।
ନେଇ ସାରିଲୁଣି?
ଆଜ୍ଞା ଆଣ୍ଟି।
ଏଇ ରେ ବାଃ ହଁ ବଢ଼ିଆ। ବଢିଆ ଆମ ଆ ଠାକୁରଙ୍କୁ ଆଉ ଛାଡିକି ଆମେ ପାଦେ ଯିବା ମୁସ୍କିଲ ହେଇଗଲାଣି। ଯୋଉ ପ୍ରକାର ପରିସ୍ଥିତି ହେଲାଣି ଦେଖୁଛୁ ତ ଗୋଟେ ଗେ କାଲି ଗୋଟେ କେସ୍ ଟେ ହେଇଯାଇଛି ଡାକ୍ତରୀ ଛାତ୍ରୀ ଟା ମାରି ଦେଇଛନ୍ତି। ପୁଣି ଆଜି ଗୋଟେ ଡାକ୍ତରୀ ଛାତ୍ରୀ ଟେ ମରି ଯାଇଛି।
ହଁ।
ତେମରି ଏଇ ପ୍ରକାର ପରିସ୍ଥିତି କଣ ଘଟଣା ଘଟି ଯାଉଛି ବାପା ମା ଆଡେ ବହୁତ ଟଙ୍କା ସାରୁଛନ୍ତି କିନ୍ତୁ ଝିଅଟି ତାର ଅ ବାଟକୁ ଯାଉଛି ଆମେ କଣ ଠାକୁରଙ୍କୁ ନେଇକି ଚାଲିଲେ କିଛି ନହେଲେ ବି ଠାକୁର ମନେ ପଡିବେ ଯେ ମୁଁ ଏଇ ଭୁଲ ଟା କରିବାକୁ ଯିବା ଗୁରୁରୁ ସିଏ ହିଁ ମନେ ପଡିଯିବେ। ନାଇଁ ମୋ ଗୁରୁଙ୍କୁ କଷ୍ ଟ ହେବ ମୁଁ ଏଇ ଭୁଲ କରିବିନି। ଶହେ ଥର ସେଇଟା ଭାବିବ ଭୁଲ କରି ଆଗରୁ। ଆଉ ଯଦି ବି ସେ ଭୁଲ କରି ପକାଏ ବହୁତ ଅନତପ୍ତ ହବ ଯେ ପ୍ରଭୁ ମୁ ଏଟା ଭୁଲ କରିଛି ଭୁଲ କରିଛି। ତାକୁ ବିି ଭୁଲ ଆଉକୁ ଭୁଲ କରିବାକୁ ଦିଏନି। ତମେ ଯାଅ ହଉ ତମର ସମସ୍ତେ ଶସ୍ ହେନ ନାଇ।
ଆଜ୍ଞା ଆଣ୍ଟି ମୋ ଭାଇ ତା ସାନ ଭାଇ ନାଇନି
ହହ ସେ ଛୋଟଟା ହେଇଥିବ ଆଉ।
ନାଇଁ ସେ ହଷ୍ଟେଲ ରେ ରହୁଥିଲା ତ ତାକୁ ସୁବିଧା ହୁଏନି ସେ ନେଇନି ସେଇଥି ଯୋଗୁ ଆଉ।
ହଁ ହଁ ହଁ ହଉ ଆଉ ଭଳମାଗ ସବୁ ନେଇଯାଇଥିବେ ନାଇ।
ଆଜ୍ଞା ଆଣ୍ଟି।
ହଁ ଭଲ। ତମ ଗାଁ ରେ ଲୋକ ସଂଖ୍ୟା କେତେ କିଲୋ ମା?
ଏଇ ଅ ଛଅ ହଜାର ଉପରକୁ ହେବେ।
ଉପରକୁ ବଡ଼ଗାଁଟା ନାଇ କି?
ଆଜ୍ଞା।
ହୁଁ। କଣ କେମିତି ସବୁ ସୁବିଧା ସରକାରଙ୍କର ଯାହା ଯାହା ସୁବିଧା ସବୁ ପହଞ୍ଚିଯାଏ ନାଇ କି। ।
ହଁ ଆଣ୍ଟି ଘର ଦିଆ ହୁଏ ଏମିତି ରାସ୍ତା କାମ ପାଇଁ ପଇସା ଆସେ। ଆଉ ନଳକୂଅ ବି ଦିଆ ହୁଏ।
ହୁଁ।
ଆଉ ଏବେ ଗୋଟେ ମଣ୍ଡପ ପାଇଁ ପଇସା ଆସିଛି ଯେ ତିଆରି ହେଇ ମାନେ ଆରମ୍ଭ ହୋଇଛି ମଣ୍ଡପ କାମଟା ଆଉ।
ହୁଁ ହୁଁ ତାହା ବି ମଣ୍ଡପ ଯୋଉ ଦଉଛି ନାଇ କି?
ହଁ।
ହଁ ବଲ ସରକାରଙ୍କର ଆସୁଛି ଆଣ ଦ ନା ନା ଆମେ କଣ ବାକ୍ଟ ମହାରାଣା ଅନ୍ୟ ସବୁ ଅଫିସର କରିଦଉଛନ୍ତି ଆ ନହନେ ମ ସରକାର ଯାହା ଦେବା କଥା ଠିକ ସେ ଦଉଛନ୍ତି।
ହଁ ହଁ।
ଆଉରେ ଆମେ ଲୋକମାନେ ହିଁ ତାକୁ ବାଟ ବରଣା କରିଦଉଛେ ପଇସା ଲୋଭରେ। ଉପ ଯୋଉଟା କି ଉପଯୁକ୍ତ ଲୋକ ଯିଏ ପାଇବା କଥା ଘର କିମ୍ବା ଯୋଉ ଲୁକଟି ଇନ୍ଦିରାବାସ ପାଇବାର ଅଛି କିମ୍ବା ତାକୁ ଲାଟିନ୍ ବାଥରୁମ ପାଇବାର ଅଛି କି ଭତ୍ତା ପାଇବାର ଅଛି ସିଏ ପାଇପାରୁନି ଯାହାର ଅଛି ସିଏ ପାଇପାରୁଛି।
ହଁ ଅଲଗା ଲୋକ ଯାହା ପାଖରେ ପଇସା ଅଛି ଆଉ।
ତମର ଆମେ କଣ କହୁଛେ ସରକାର ଦେଲାନି ନାଇଁ ସରକାର ତାର ଠିକ ଦେ ଦେଇଛି। ଆମେ ଯୋଉ କେତେଗୁଡ଼େ ତଳ ତଳିଆ ଆଛେ ଇନକ୍ୱାରି କରିବା ସମୟରେ ବା ଆମ ଉପର ମହଲା ଅଫିସ ର ମାନେ ଏମିତି କରିକି ତାକୁ ବାଟ ମାରଣା କରିଦଉଛନ୍ତି ଆଉ। ଯୋଉଟା କି ଉପଯୁକ୍ତ ଲୋକ କଡ଼ି ପାଇପାରୁନି ଅନ୍ୟମାନେ ପାଇ ଯାଉଛନ୍ତି ଆଉ।
ହଁ ଆଉ ଆଣ୍ଟି ଆପଣ କଣ କରିଥିଲେ?
ମୁଁ ରୋଷେଇ ଏବେ ସାରିକି ବସିଚି ଆଉ।
ଅ ହୋ।
ରୋଷେଇ ସାରିଲି ତାପରେ ହେଇଗଲି। ଟିକେ କଥା ହବା ଲଗେଇଲି ଆଉ ଆଉ କଣ କହ।
ଭାବୁଥିଲି ଆଜି ଆପଣଙ୍କ ପାଖକୁ କଲ୍ କରିଥାନ୍ତି ଆପଣ ତ କରିଦେଲେ ଆଉ।
ମୁଁ ବା ଭୁଲ ରେ ମୁଁ ଅନ୍ୟ ଗୋଟେ ନମ୍ବରକୁ ମେସେଜ କରି ତୁ ବୋଲି ଆଉ ଚିରଦୀପା ତୁ ମୋତେ ଏହି ସମୟରେ ଫୋନ କରିବୁ। ଆଜି ତିନି ଥର କଥା ହେବା ତୋର ମୋର ମୁଁ ତାକୁ ମେସେଜ ଟା ଏଇଟା ଦେଇଚି। ଅଲଗା ନମ୍ବର ଟା ସିଏ ମତେ ମେସେଜ କରିଚି ଆପଣ କିଏ କହୁଚନ୍ତି ମୁଁ ତ ଚିରଦୀପା ନୁହଁ। ମୁଁ କହିଲି ଆରେ ଆଉ କିଏ ତାହେଲେ ଇଏ। ଏଠୁ ମୁଁ ଆଉ ମେସେଜ ତାର କିଛି ଡରିକି ଆଉ ଦେଇନି। କାହିଁକିନା ଏଇଟା ନୂଆ ଆପ ଗୋଟେ ଆମେ କରିକି କରୁଚେ ମୁଁ ଆଉ ଜାଣିନି ତାପରେ ପୁଣି ସିଏ ମେସେଜ ଲା ଆପଣ କିଏ କହୁଚନ୍ତି କୁହନ୍ତୁ ମୁଁ କହିଲି ୟାରେ ଚିରଦୀପା ମୁଁ ଜୁଲି ଆ ଣ୍ଟି କହୁଚି ଆଉ ଜ୍ୟୋତିକା ର ମାଆ। ସେ ପୁଣି ଲା ଜୁଲି ଆଣ୍ଟି କିଏ କୋଉଠୁ କହୁଚନ୍ତି କି ଆପଣ ମୁଁ କହିଲି ତାରେ ଆଉ କଥା ହେଲିନି ତା ସାଙ୍ଗେରେ ତାକୁ ପୁରା ବ୍ଲକ କରିଦେଲି ମୁଁ କହିଲି ନାଇଁ ଇଏ ତାହେଲେ ଅଲଗା କିଏ ଗୋଟେ। ଉଁ ବାଇ ମିଷ୍ଟେକ ରେ କୋଉଠିକି ଯାଇଚି ଭାରି ମୋର ଇଏଟା ଆଉ ଝିଅ କୁ ଡାକିଲି। କଇଲି ଝିଅ ଦେଖିଲୁ ଚୀରଦୀପା ନମ୍ବର ଏଇଟା କି ନା ନାଇଁ ଏଇଟା ନୁଅଁ ଏଇଟା ହୁଁ ହୁଁ ହୁଁ। ମୁଁ କହିଲି ହଉ ତାହେଲେ ମୁଁ ଆ ହଁ ହଁ। ଖରା କେମିତି ତମ ଆଡେ ହଉଚି?
ଖରା ଆଜି ପୁରା ଜୋରେ ହେଇଥିଲା ଏଇନା ରାତିରେ ଟିକେ ଗୁଳୁ ଗୁଳି ହଉଛି।
ହଁ ହଁ ବର୍ଷା ହେଇନି?
ନାହିଁ ବର୍ଷା ଆଜି ହେଇନି ଟା।
ହଁ ଆଜି ତ ପୁରା ଦିନ ଯାକ ଖରା ଛାଇ ଖରା ଛାଇ ଏମତି ହେଇକି ଦିନ ଯାଉ ଗଲା ଗରମ ଯେମତି ଲାଗେ କଥା ଲାଗୁଛି। ଏଇନେ ଯାହା ହେଲେ ବି ଶ୍ରାବଣ ମାସ ପର୍ଯ୍ୟନ୍ତ ଟିକେ ଗରମ ଟା ରୁହେ।
ହଁ।
ଆଷାଢ ରଥ ପରେ ଟିକେ ଅବସ୍ୟ ଭୁଇଁଟା ଶୀତଳ ଲାଗେ କିନ୍ତୁ ଗରମଟା ଯେମତି ଲାଗିଆ କଥା ଲାଗେ। ଆଉ କଣ ଓଷା ବ୍ରତ କଣ କରୁଚୁ?
ଆମ ଗାଁ ରେ କଣ ହୁଏ ନା ମୁଁ କଣ କରେ?
ତୁ କଣ କଣ ଓଷା ବ୍ରତ କରୁଚୁ?
ସୋସ୍ତେନ ତ ଆମଠୁ ଆମର ସବୁଠୁ ବଡ
ଭେରି ଗୁଡ୍ ଭେରି ଗୁଡ୍ ହଁ।
ତାପରେ ଆଗୁରୁ ଛୋଟ ବେଳୁ କରୁଥିଲି ଏଇ ଯୋଉ ଜାଗର। କୁମାର ପୂର୍ଣ୍ଣମା ଝିଅ ପିଲା ଯେହେତୁ କରଦଉଛି ଆଉ।
ହଁ ହଁ ନାଇଁ ନିହାତି ତ କରିଆ କଥା ଠାକୁର କହିଲେ ଏ ବ୍ରତ ଟା କୁ ବିସର୍ଜନ ଦବ ନାହିଁ ବ୍ରତ କାହିଁକି କରାଯାଏ। ତାର ଫଳ କଣ ତାକୁ ବୁଝିକି ବ୍ରତ ଟା କରାଯାଏ ତେଣୁ କରି ବ୍ରତ କୁ ଠାକୁର ମନା କରିନାହାନ୍ତି ବ୍ରତ କରିବ ଠାକୁର କହିଛନ୍ତି ବ୍ରତ ଗୁଡା କରିବ। ଏଇ ସି ଜାଗର ଟା କାହିଁ କରନ୍ତି। ବା ମଙ୍ଗଳା ଓଷା ଟା କାଇଁ କରନ୍ତି ସାବିତ୍ରୀ କାଇଁ କରନ୍ତି। ସାବିତ୍ରୀ ଆମେ ସବୁ କରୁଚୁ କିନ୍ତୁ ଆମେ କଣ କରୁଚେ। ଆଉ ସାବିତ୍ରୀ ଦିନ ଟି ସ୍ଵାମୀ ରାତି ରେ ଭଲ ତାର ଦିନ କଳି ଝଗଡା। ଏଇଆ କଣ ସାଇ ଭି ତରେ ମ କଥା କି। ଆମେ ହଁ। ତେଣୁ ଜାଗର ଟା କଲେ କାହାର କଲେ ନା ମହାଦେବଙ୍କର। ମହା ମହାଦେବ ମନ୍ଦିରକୁ ମୁଁ ଗଲି ହେଠି କଣ ଦେଖିଲି ନା ମହାଦେବ ପାର୍ବତୀ ଅଛନ୍ତି। ଆଉ ଗଣେଶ କାର୍ତ୍ତିକ ଏମିତି ଅଛନ୍ତି ସବୁ ଆମେ ଦେଖିଲେ। ତାପରେ ଆଉ କିଏ ଅଛନ୍ତି ବୃଷବ ଅଛନ୍ତି। ପୁଣି ତାଙ୍କର ନାଗ ସାପ ଅଛି।
ହୁଁ।
ପୁଣି ତାଙ୍କ ପୁଅର କିଏ ରା ଗରୁଡ ପକ୍ଷୀ ମୟୂର ପକ୍ଷୀ ପୁଣି ତାଙ୍କ ପୁଅ କାର୍ତ୍ତିକର ବାହାନ।
ଆଜ୍ଞା।
ନାଇଁ କିି। ପୁଣି ଗଣେଶ ଗଣେଶଙ୍କର କିଏ ମୂଷା। ତେଣୁକରି ଗୋଟେ ପରିବାର ଭିତରେ ପଶୁ, ପକ୍ଷୀ, ମଣିଷ ଦେବତା ସବୁ ରହିଲେ। ତାଙ୍କ ଭିତରେ କଳି ଝଗଡା ଅଶାନ୍ତି କେବେ ହେଇନି। ହେଇଚି କି? ହେଇନି ମହାଦେବଙ୍କ ଫ୍ୟାମିଲି ଗୋଟିଏ ମୁଁ ଦେଖିଲି ଗୋଟିଏ ଫ୍ୟାମିଲି ପୂଜା ପାଉଛନ୍ତି ମହାଦେବଙ୍କ ଫ୍ୟାମିଲି। ଆଉ ଅନୁକୂଳ ଚନ୍ଦ୍ରଙ୍କ ଫ୍ୟାମିଲି।
ଆଜ୍ଞା।
ହେଲା। ତେୁକରି ଆମେ ଯେତେବେଳେ ଗଭୀର ଭାବରେ ଦେଖୁ ଚିନ୍ତା କରିବା ଯେ ପ୍ରକୃତରେ ମହାଦେବଙ୍କ ଫ୍ୟାମିଲି ଯିଏ ଆମକୁ କହୁଛନ୍ତି ଯାହାଙ୍କ ପରିବାର ସାରା କଣ ପୂଜା ପାଉଚନ୍ତି ଆ ଆମେ କଣ ଆମେ ତାର ଉତ୍ତର ଟା ଦେଇପାରୁନେ। କିନ୍ତୁ ଏବେ ଦେଖ୍ ମୁଁ ତାର ତର୍ଜମା କଲା ପରେ ଜାଣିଲି କହିଲି ନାହିଁ ଆକଚୁଆଲି ଆମେ ସିନା ଭାବୁଚେ ଯେ ଅନ୍ୟମାନେ ଭାବୁଛନ୍ତି ଠାକୁରଙ୍କ ବଂଶଧର ପୂଜା ପାଉଛନ୍ତି ବୋଲି। କିନ୍ତୁ ମହାଦେବଙ୍କର ତ ସମସ୍ତେ ପୂଜା ପାଉଛନ୍ତି। କାର୍ତ୍ତିକ, ଗଣେଶ, ପାର୍ବ ତୀ ବୃଷଭକୁ ଆମେ ପ୍ରଣାମ କରୁଚେ। କରୁଚେ ନା ନାଇଁ? ତେଣୁକରି ଆମେ ତ ହଁ ଆଉ ମୟୂର ମୟୂର ପୁଚ୍ଛ ତ ନିହାତି ଆମେ ଠାକୁର ଘରେ ରଖୁଚେ ବା ପାଠ ଭିତରେ ରଖୁଚେ। ତାକୁ ଆମେ ପୂଜା କରୁଚେ ନା ନାଇଁ। ତେଣୁକରିି ସବୁଟେ ହଉଚି ଫ୍ୟାମିଲି ହଉଚି ଆମେ ତାକୁ ବୁଝେଇ ପାରୁନେ ବା ନିଜେ ଟିକେ ବୁଝିିନେ। ଆମକୁ ଟିକେ ବୁଝିବା ପାଇଁ ଡେରି ହବ। ଆମେ ଠାକୁରଙ୍କୁ ନେଇକି ପହଞ୍ଚେଇବା ଟା ଭାରି ମୁସ୍କିଲ କାମ। ତଥାପି ଟିକେ ଟି ଟିକେ ପାଦ ଉଠେଇକି ଟିକେ ଚେଷ୍ଟା କରିବା ଆମେ ଚାଲିବାକୁ। ନାଇଁ କି?
ସେ ଆଜ୍ଞା। ସେଥିପାଇଁ ତ ଠାକୁର ମାନେ ପରିବାର ନେଇକି ଆସିଛନ୍ତି କେମିତି ପରିବାର ଗ ଗଢିବା ପାଇଁ। ଆଉ କେମିତି ଈଶ୍ୱର ପ୍ରାପ୍ତ ପ୍ତି କରିପାରୁବୁ ଥା ମାନେ ପରିବାର ଭିତରେ ଥାଇକି।
ହଁ। ତେଣୁକରି ସଂସାର ଭିତରେ ଥାଇକି ଆମେ କେମିତି ତାଙ୍କୁ ନେଇକି ଚାଲିବା ତ ଖାଲି ଦେଖିଚି ତ କାଲି ଗୋଟେ ଭୁବନେଶ୍ଵର ପିଲା ଟେ ଧରା ପଡିଚି ବାବା ହେଇଯାଇଚି ଯଉ। ଖଣ୍ଡଗିରି ପିଲା।
ଆଜ୍ଞା।
ଦେଖୁନି ନା ଆଇଟି ପ୍ରଫେସନାଲ ପିଲାଟା ତିରିଶ ଲକ୍ଷ ତା ଇନ୍ କମ ଥିଲା ବର୍ଷ ବାର୍ଷିକ। କିନ୍ତୁ ତାକୁ ତିରିଶ୍ ଲ କ୍ଷ ଟା ଅଣ୍ଟିଲାନି ସିଏ କଣ ହେଇଚି ଭଗବତ ପ୍ରବଚନ ଦେଲା। ଭଗବତ ପ୍ରବଚନ ଦବା ଭିତରେ ଅନ୍ୟ ନାରୀ ମାନେ ଝିଅମାନଙ୍କୁ ଝିଅମାନଙ୍କୁ ଟାର୍ଗେଟ କରିକି ଝିଅମାନଙ୍କର ସବୁ ନେକେଡି ଫଟୋ ଉଠେଇକି ସେ ତାକୁ ଭାଇରାଲ କରିକି ପଇସା ଇନକମ କରିବାକୁ ସେ ଚାହିଁଲା। ଚାହୁଁ ଚାହୁଁ ଗଲା ଗାଇନାଥ ଠାକୁର କହିଲେ। ଅସତ ପରିହାର କର ଯଦି ହସତ କୁ ଗଲ ମରିବା ଟା ସୁନିଶ୍ଚିତ।
ହଁ
ସେ ପିଲା ଜାଣି କାଲି ପର ଦିନ ଧରା ପଡ଼ିଯାଇଛି ଭୁବନେଶ୍ୱର ପିଲା ବୃନ୍ଦାବନ। ଏଇ ସବୁ କାମ କରୁଥିଲା ଆଁ ମନ୍ଦିର ଭିତରେ ରହିକି ବି ଏଇ ଅସତ୍ କାମ କରୁଥିଲା। ତେଣୁକରି ଭଗବାନ କଣ ବସିଛନ୍ତି ଆଖି ବନ୍ଦ କରିକି କି ସିଏ ବି ଅନଉଛନ୍ତି କିଏ ଭଲ କରୁଛି କିଏ ମନ୍ଦ କରୁଛି ସବୁ ତାଙ୍କ ହାତରେ ତେଣି ଯୋଉଟା ଆମ ପାଇଁ ଭଲ ଠାକୁର କହିଲେ ଦିଟା ରାସ୍ତା ଅଛି ଗୋଟେ ଅସତ ଗୋଟେ ସତ। କୋଉଟା ତୁ କରିଲେ ତୁ ଚୂଜ କରିବୁ କାହିଁକିନା ମୁଁ ଯଦି ଏ ଚିରଦିବା ସାଙ୍ଗରେ କଥା ହଉଛି ଲୋକ । ଏଇ କଡ଼େ ଯୋଉ ପାଞ୍ଚ ସାତ ଜଣ ଯିବେ ଆସିବା କରୁଛନ୍ତି ସିଏ କହିବ ଇଏ କାହା ସାଙ୍ଗରେ ଏତେ ସମୟ କଥା ହେଲାଣି ଏ ଗୋଟେ ପିଲା ସାଙ୍ଗରେ କଥା ହଉଥିବ ଏଇଟା କହିବେ। ପୁଣି ହେଇ ଲୋକମାନେ କହିବେ କି ତାଙ୍କ ସମ୍ପର୍କୀୟ ଭଲ କଥାଟା ବି ସେମାନେ କହିବେ ତେଣୁକରି ଠାକୁର କହିଲେ କୋଉଟା ଚୁଜ କରିବୁ ତୋ ଇଚ୍ଛା ଭଲ ଟା ନା ମନ୍ଦ ଟା। ତେଣୁକରି ଆମେ କଣ କରିବା ଆମ ଟା ଠାକୁର ନେଇସାରିଲାଣି ତ ସିଏ ବି କେ ଆସିବ ଭାରି ଯେ ଆମର ଭଲ। ଯୋଉମାନେ ନେଇ ନାହାଁନ୍ତି ସେମାନେ ଗୋଡେଇକି ଯିବେ ନାଇଁ ନାଇଁ ମୁଁ ଯୋଉ ଖରାପ ରାସ୍ତାରେ ଅଛି ସେଟା ଠିକ ଅଛି ମୁଁ ଏଇଥିରେ ହିଁ ଚାଲିଛି ଚାଲିବି।
ଆଜ୍ଞା ଆଣ୍ଟି ସେ ଭୁଲ କଲେ କିନ୍ତୁ ଆମେ ଠାକୁରଙ୍କୁ ଯଦି ଧରିଥିବୁ ଭୁଲ ଟା ଆମେ କଲେ ଠାକୁରଙ୍କର ସାଙ୍ଗେ ସାଙ୍ଗେ ମନେ ପଡ଼ିଯାଏ।
ହଁ ନିହାତି ସେ ମନେ ପଡି଼ଯାଆନ୍ତି ତ ଆଉ
ହଁ।
ହଉ ହଉ ଶସ୍ତା ନିି କଣ୍ଟାଏ କଣ୍ଟାଏ ମାନିବୁ
ଆଜ୍ଞା।
ଆଚାର୍ଯ୍ୟ ପ୍ରଣାଳୀ ମା କରିଲୁନି।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
ହଁ ହଁ ହଁ ଠିକ୍।
ଆଜ୍ଞା।
ହୁଁ।
ଖାଲି ନିଜେ ମାନେ କିଛି ପଇସା ଇନକମ କରିନି ବୋଲି ମାତୃ ବୃତ୍ତି ଆଉ ପିତୃ ବୃତ୍ତି
ଆ ଆଉ ସେଇଟା ହବ ହବ ନା ଯିଏ ସ୍ଵସ୍ତିକ ନେଇଛି ମା ସେଇଟା କୋଉଠି ବି ଅ ରହିବନି କୋଉଟା ବଳକା ରହିବନି ସବୁ ଠିକ ଠାକ ହବ। ତାକୁ ଠାକୁର ଷ୍ଟେପ୍ ଷ୍ଟେପ୍ ବାଇ ଦେବେ। ତ ମାନେ ଆମେ ପ୍ରଥମେ ଠାକୁରଙ୍କର ଯୋଉ ଗୁଡ଼ା ରହିଲା ଆମ ସେଗୁଡ଼ାକ କରିଲେ ଆପେ ଆମର ବାପା ମା ଯୋଗ ଆସିବ? ଆମ ପରିବାର ଲାଗି ଆସିବ ଆମ ପଡ଼ାପଡ଼ୋଶୀ ଲାଗି ଆସିବ ଅନ୍ୟକୁ ସାହାଯ୍ୟ କରିବା ପାଇଁ ସେଇଟା ଗୋଟେ ଆସିବ ଭାରି? । ତମର ଏଇଟା ଆସିବ ଧୀରେ ଧୀରେ ଆଗେ ପ୍ରଥମେ ଠାକୁରଙ୍କ ପୁରା ନିଷ୍ଠାରେ ତାଙ୍କ ପାଳନ କର ଆଉ ନାମ ଧ୍ୟାନ ଟିକେ ଜୋର୍ ସୋର୍ କର ଠାକୁର ନିଶ୍ଚିନ୍ତ କାହିଁକି ନା ସ୍ଵସ୍ତିକ ଏଇନା କଣ କି ସ୍ଵସ୍ତିକ ଏଇନା ତମକୁ ରୋଜଗାର କ୍ଷମ କରିବା ମାନେ ଆଉ ତା ଠାରୁ କୌଣସି ବାଟ ନାହିଁ। । ତିନିଟା କୁନ କଣ୍ଟାଏ କଣ୍ଟାଏ ନେଇକି ଚାଲ ଆଉ ହଉରେ ମା ରହୁଛି ଆଁ।
ଆଜ୍ଞା ଆଜ୍ଞା ଆଣ୍ଟି ଜୟ ଗୁରୁ। । ।।